ହ୍ୟାଲୋ। ଭାଇ ଜୟ ପ୍ୟାନ୍।
ଜୟ ଶ୍ରୀ
ଆଉ କୋଉଠି ଭାଇ?
ଏଇନା ଟିକେ ବିଲକୁ ଆଇଚୁ ଆମେ। ବୁଝିଲେ?
ବିଲକୁୁ ଯାଇଚନ୍ତି?
ଆଜ୍ଞା।
କଁ କାମ ହଉଚି?
ବିଲରେ ଏଇନା ଆମର ବର୍ଷା ହେଇଚି ତ।
ହୁଁ ହୁଁ ହୁଁ।
ତାହା ହେଇଚି ଯାହାକି ଆମେ ମେସିନ ଦ୍ଵାରା ଆମ ଯୋଉ ଘାସ ପ ଚିତ୍ର ସବୁ ହେଇଚି। ଯାହାକୁ କୁହନ୍ତି ଖେଳୁଆ ଖେଳୁଆ କରାଯାଏ। ସେ ଜିନିଷ ଟା ହଉଚି କାହିଁକି ନା ଢା ହେଲା ତଳି ପକା ହେଇଚି। ବଡ ବଡ ହେଇଗଲାଣି। ହୁଁ। ଆଣିକି ତା ଇଏ ହବ ରୁଆ ହବ।
ଟା ଆପଣଙ୍କ ପାଇଁ ଏତେ ଜଲଦି?
ଏ ଏ ବର୍ଷ ଶୀଘ୍ର ହଉଚି ବର୍ଷା ଟା ଶୀଘ୍ର ହେଇଚି ନା? ବୁଝିଲେ? ଶୀଘ୍ର ଏ ବର୍ଷ। କାମ ଟା ହଉଚି ଆଉ। ଭଲ ଶୀଘ୍ର ହେଲେ ଭଲ ତଳି ଆମର ପଡିଚି। ତଳି ଆମର ପଡିଚି। ଳି ହଜାର।
ହୁଁ।
ବାସୁମତୀ ଚାଉଳ ଧାନ ପଡିଚି ବୁଝିଲେ?
ହୁଁ ହୁଁ।
ତଳି ହେଇଗଲାଣି ବୁଝିଲେ ନା? ଏଟା ଟିକେ ବିଲରେ ଅଛି ମେସିନ ଦ୍ଵାରା ଆମର
ଶାଟି ଆଉ କାମ ଆଉ
କାନ ବାନା ପତ୍ର ଗଛ ଗୁଡା ସେ ଗଛ ଗୁଡାକୁ ଟାକ୍ଟର ମେସିନ ଦ୍ଵାରା ଆମର ତାକୁ ମାରି ଦିଆଯାଉଛି ମାନେ କଣ କଛନ୍ତି ଓପାରି ଫୋପାର ଦିଆଯାଉଛି ଜାଗା ତାକୁ ସଫା କରି ଦିଆଲେ ତାପରେ ତଳି ପକା ହବ ବୁଝିଲେ ଆଜ୍ଞା ଆଉ ମୁଁ ଆଡେ ଆଇଥିଲି ଦେଖିଲି ଆମ ଗ୍ରାମରେ ମିଳିଲ ନା ଗ୍ରାମରେ ପଳାସ ଗଛ ପାଞ୍ଚ ଲକ୍ଷ ରୁ ଦଶ ଲକ୍ଷ ଅଛି ବୁଝିଲେ ନା
ଆଜ୍ଞା
ମୁଁ ଦେଖୁଛି ବର୍ଷା ଆଉ ଖରା ଦିନ ମଧ୍ୟରେ ପତ୍ର ଝଡା ଦଉଛି ଏ ଜାଗାକୁୁ ଦେଖିବ ଆପଣଙ୍କର ପେଟ ପୁରିଯିବ ମାନେ ଅତି ସୁନ୍ଦର ବୁଝିଲେ ନା ଅତି ସୁନ୍ଦର ଜାଗା ପୁରା ପତ୍ର କଅଁଳା ଦେଇଥିବ ଗଛ ଗୁରାକ ଅତି ସୁନ୍ଦର ଦେଖା ହାଉଛି ବୁଝିଲେ ନା ଆଉ ଏଇ ପଳାସ ବଣ ଭିତରେ ଠେକୁଆ ହରିଣ ଗୁଣ୍ଡୁଚୁ ମୂଷା ଆଉ ବାରାହା ଏମିତିକ ଅନେକ ଜାତି ବନ୍ୟଜନ୍ତୁ ବାସ କରୁଛନ୍ତି
ଆଜ୍ଞା ଆପଣ ଧରୁଛନ୍ତି ତାବ
ଆମେ କଣ ଧରିପାରିବୁ
ଆଉ
ଆମେ ଖାଲି ଦେଖିବା କଥା ବଣରେ ଧରିକି ନେଇଗଲେ ଲାଭ କଣ ଭାଇ ମଜା ତ ପଳେଇବ ନା ବୁଝିଲେ
ହୁଁାଇଁ ସିଏ କଣ ଦେଖା ଦଉଛନ୍ତି ଆପଣଙ୍କୁ
ହଁ ବେଳେ ବେଳେ ଦେଖା ଦଉଛନ୍ତି ଠେକୁଆ ହରିଣ ହରିିକା ବୁଝିଲେ
ହୁଁମ ହରିଣ ଦେଖୁଛ
ଅ ହରିଣ ଦେଖୁଛନ୍ତି ଯୋଉ ପତ୍ର ଝାଡା ବେଳେ ଯେତେବେଳେ ଦେଖା ଯାଉଛନ୍ତି ଠେକୁଆ କି ହରିଣ ଅତି ମନମୟ ଦେଖ ଖାଉଛି ବୁଝିଲେ ନା ଅତି ସୁନ୍ଦର ଦେଖାାଯାଉଛି ପୁରା ହୃଦୟକୁ ଛୁଇଁଲାମିତିଆ ଉ ଚିତ୍ର ଦେଖା ଯାଉଛି
ଆଜ୍ଞା ଆଜ୍ଞା ଆଜ୍ଞା
ଆଉ ଆପଣଙ୍କ ଆଡେ କଣ କେମିତି ଚାଲିଛି କଣ ସବୁ କହୁନାହାନ୍ତି ଟିକେ ବୁଝିଲେ
କଣ ଆଉ ଚାଲିବ ଏଇ ତ କଥା ତାଉ ଆପଣଙ୍କୁ ମୁଁ କା ଯୋଉ ଗୋଟେ କଥା କହିବିନି ଆମର ମନେ ପଡନି
ହୁନ୍ତୁ
କହିବି ସେଟ କଣ କହୁ ଆପଣ ଆଉ ଆପଣ ବାଘ କଥା କହୁହେବ ନା କଣ ଆଗତ
ବାଘ ବଥା। ବାଘ କଥା କଣ କହିବି ଆପଣଙ୍କ ଆଡେ ତାଳ ଗଛ ଅଛି?
ତାଳ ଗଛ ଅଛି ଅଛି ତାଳ ଗଛ ଅଛି।
ଆଉ ଖରା ଦିନେ ତ ଭଲ।
ତାଳ ଗଛ, ଗୁଆ ଗଛ ହଁ ହଁ ହଁ ଆମର ଲାଗିଛି ଗୁଆ ଗଛ ଏବେ ଦିଟା ଲାଗିଛି ଦି ବର୍ଷ ହେଲାଣି। ନା ନା ନା ହଁ ଗୁଆ ଫୁଆ କିଛି ହେଇନି ଲାଗିଛି। ହବ ଆଉ।
ଏମିତିଆ ଫଳ ହୁଏ ତ ବୁଝିଲେ ନା। ତାଳ ଗୋଟେ ଏମିତିଆ ଫଳ ବୁଝିଲେ। ଯାହା କିି ଓ ତାକୁ ଆମେ ଖରାଦିନେ ଯୋଉ ତାଳ ସଜ ବୋଲି କହୁ। ବୁଝିଲେ ନା ସେ ଦେହ ପାଇଁ ଭାରି ଭାରି ଭଲ ବୁଝିଲେ। ତାକୁ ଖାଇବା ଦ୍ଵାରା କଣ ହୁଏ କି ପେଟ ସୁସ୍ଥ ରୁହେ। ଏବଂ ଆମ କିଡିନ୍ କଣ ମାନେ କିଡନୀ ଟା ଭଲ ମାନେ ସ୍ଵାସ୍ଥ୍ୟ ରୁହେ ବୁଝିଲେ।
ଆଜ୍ଞା।
ଆଉ ତାକୁ ପାଚିଗଲେ ବୁଝିଲେ ନା ତାକୁ ପାଚି ଗଲେ ଆମେ ତାକୁ ପିଠା କରିକି ଖାଉ ବୁଝିଲେ ନା।
ପିଠା ଟା କଣ କେମିତି ହୁଏ ଆଜ୍ଞା ଆଜ୍ଞା।
ନା ଶୁଣନ୍ତୁ ମୁଁ କହୁଛି।
ହଁ ଆଜ୍ଞା।
ପ୍ରଥମେ କଣ କରିବେ ତାଳ ଗୁୁରାକୁ ଭଲ ଭାବରେ ଛଡେଇ ଦେବେ। ଉପର ଚୋପା ଗୁଡିକ ବୁଝିଲେ ନା। ଛଡେଇ ଦେଇକି ତାକୁ ଭଲକି ଚୁପ୍। ଚୁପୁଡ଼ି ଦେବେ।
ଆଜ୍ଞା।
ଛପଟାକି ଚୁପୁଡି ଦେବେ ଚୋପାଗୁଡିର ଯୋଉ ରସ ଗୁରାକ। ଗୋଟେ ଜାଗାକୁ ବାହାର। କରିଦେବେ ଆଉ ସେ ଯୋଉ ଯ ଚୋପା ଫୋପା ଗୁରା ଫୋପାଡି ଦେବେ ବାରି କରରେ। ସେ ପୁଣି ସେଇ ଯୋ ବା ମଞ୍ଜିରେ ଫୁଣି ସେ ଗଛ ଉଠିବ ବୁଝିଲେ ନା।
ଆଜ୍ଞା ଆଜ୍ଞା।
ଆଉ ସେ ଯୋଉ ରସ ଗୁଡି କ କଣ କରିବେ? ଭଲ ଜାଗାକୁ ଛାଣିଦିବେ ଭଲ କି ଛଣା ଆଣିକି ଗୋଟେ। ଛାଣିଦେବେ ଛାଣି ଦେଇକି। ଛାଣିଦେଇ କି କଣ କରିବେ ତାକୁ ଭଲ ଭାବରେ ସିଝେଇ ଦେବେ। ବୁଝିଲେ ନା କଢ଼େଇରେ ବସ୍ ସେଇ ସିଝେଇ ଦେଇକି ବାହାର କରିଦେବେ ତାପରେ ଆପଣଙ୍କର ସୁଜି ମିଳୁଛି ଦେକାରାନ ରେ ବୁଝିଲେ।
ଆଜ୍ଞା ହଁ ଦୋକାନରେ ମିଳୁଛି ଗାଁ ଦୋକାନରେ ମିଳିବ ତ?
ଆଜ୍ଞା ଆଜ୍ଞା। ମିଳିବ ଆଉ ଚିନି ନେଇ ଆସିବେ ସୁଜି ଚିନି। ଯେ ଯେତିକ ମାତ୍ରାରେ ଆପଣ ତିଆରି କରିବାକୁ ଚାହୁଁଛନ୍ତି ସେଇ ମାତ୍ରାରେ ଆଣିବେ ଆଉ। ବୁଝିଲୁ ଆଉ ତା ଚିନି ଅଧା କିଲେ ଧର ସୁଜି କିଲେ ଆଣିଲେ। ଚିନି । ଦେଢ କିଲେ ଚିନି ଅଧ କିଲେ ଆଣିଲେ। ଚନି କି ଆଗେ କଣ କରିବେ ହଉ ତ ପାଣି ଦେଇକି ଚିନିରେ ଟିକେ ଆଗେ ଶିରା କରି ସିରା।
ଆଜ୍ଞା।
ସୀରା ଦେଇ ଟିକେ ସୁଜି ଗୁଡାକକୁ ପକେଇଦେବେ।
ଆଜ୍ଞା।
ଗୋଲ ମରିଚ ଆଉ ଗୁଜୁରାତି ଛେଚିକି ସେଇଥିରେ ପକେଇଦବେ ସେ ଶିରାରେ। ବୁଝିଲେ ସେଟା ପକେଇ ଦେଇ ଗୋଳେଇ ଦେବେ ଭଲ ଭାବେ। ଗୋଳେଇ ଦେଇକି ତାପରେ ସୁଜି ଗୁଡାକୁ ସେଥିରେ ପକେଇ ଦେଇକି ଭଲ ଆଗରେ ଗୋଳେଇଦବେ ଆଉ ସେ ରସ ସେ ଗୁରାକୁ ଢାଳି ଦେବେ। ବୁଝିଲେ ଢାଳିଦେଲା ପରେ ଭଲାରେ ଗୋଳେଇ ଦେବେ। ଗୋଳେଇ ଗୋଟେ ପାତ୍ରକୁ କାଢି ଦେଇକି କି?
ଆଜ୍ଞା ପାତ୍ରରେ ରଖିବେ।
ପାତ୍ରରେ କାଢି ଦେଇକି ଆପଣ କେମିତିଆ ଯୋଉ ପିଠା ଏମିତିଆ ଛୋଟିଆ ଛୋଟିଆ କରିବେ ତ।
ହଁ ସେମିତି ଚକୁଳି ଯେମିତି କରନ୍ତି ସେମିତି ହବ ତ ଆଉ ନା ଆଉ କିଛି ଆଉ କିଛି। କରିବେ କି?
କାକରା ଏମିତିଆ ହୁଏ ଚିତଉ ଏମିତିଆ ବି ହୁଏ। ଶୁଣନ୍ତୁ ଆଜ୍ଞା ହଁ ତାକୁ ହାତରେ ତିଆରି କର। ଦେବେ। ଗଢିଦେବେ ଆଜ୍ଞା ଗଢି ଦେଇକି ଅଲଗା ଗୋଟେ। ପାତ୍ରକୁ କାଢିଦେବେ।
ଆଜ୍ଞା।
କାଢ଼ି ଦେଲା ପରେ। ତାପରେ। ତେଲ ପୁଣି କିଛି ଗରମ କରିବେ ବୁଝିଲ ନା। ରିଫାଇନ ତେଲ।
ଆଜ୍ଞା।
ଫାଇନ ତେଲ ଗରମ କରିକି।
ଗରମ କରି ଫୁଟିଲା ବେଳକୁ।
ଆଜ୍ଞା।
ଗୋଟେ ଗୋଟେ ତା ତିରେ ପ। କେହି ଛଳୟନ କରିବା ବା ଛାଣିବ।
ଆଜ୍ଞା ଆଜ୍ଞା।
ଛାଣିଲେ ହେଇସାରିଲା ପରେ ପାତ୍ରକୁ ବାହାର କରିଦେବେ।
ଆଜ୍ଞା।
କୁ ବାହାର କରିଦେବେ ବୁଝିଲେ। ହେଲା ପରେ।
ଆଜ୍ଞା।
ବାହାର କରିସାରିଲା ପରେ ହଁ ବାସ୍। ଥଣ୍ଡା ହେଲା ପରେ ଖାଇବେ ନହେଲେ ଝାଡ଼ା
ଏମିତି। ଆଜ୍ଞା
ହଁ
ଓ ହ ଆଉ ତ ଚକୁଳି କରି ଖାଇଲେ
ଆଜ୍ଞା
ଚକୁଳି କରି ଖାଇଲେ
କକୁଳି ଖାଲି ଖ ଖାଇଲେ ବି ହବ
ହୁଁ କଦଳୀ ପକେଇନ୍ତି ତାେ ଥିରେ କୁଆଡେ? କଦଳୀ ପଡେ ନଡିଆ
ହଁ ହଁ ହଁ।
ସେଇଟା ତ ଆପଣ କାହିଁ କହିଲେନି କଦଳୀ ନଡିଆ ପଡେ ବୋଲି।
ପିଠା ହେଲା ଶୁଣ ପିଠାଟି ଆପଣ ସାତ ସାତ ଦିନ ରଖି କେ ଖାଇପାରିବେ। ବୁଝିଲେ ନା। ଆଉ ସେମିତି ଯଦି ଚକୁଳି କରିବେ ତାକୁ ଗୋଟେ ଦିନ ଭିତରେ ଖାଇବାକୁ ପଡ଼ିିବ। ତାଲେ ନଷ୍ଟ ହେଇଯିବ ବୁଝିଲ ନା।
ଏ ଏମିତି ଆମେ ସାତ ଦିନ କରି ଖାଇବୁ।
ସାତ ଦିନ ରଖିପାରିବେ।
ସାତ ଦିନ ରହିଲେ କାକରା ଟା ଯେମିତି ରୁହେ ଅଧିକ ଦିନ ସିଏ ବି ସେମତି
ଅଧେ ଦିନ ରହିବ କିନ୍ତୁ ଚକୁଳି ଟା ରହିପାରିବ ନାହିଁ ବୁଝିଲେ ନା ନଷ୍ଟ ହେଇଯିବ ବହୁତ ଶୀଘ୍ର ଆମ୍ବିଳା ହେଇଯିବ ଯାହା ଫଳରେ ଆପଣ ଖାଇବେ।
ଆଜ୍ଞା କାକେରା ପିଠାଟା କେତେ ଦିନ ରହିବ ଆଜ୍ଞା। ଆଜ୍ଞା।
କାକେରା ପିଠା ବି ସେଇ ସାତ ଆଠ ଦିନ ରହିପାରିବ ବୁଝିଲେ ନା। ମାନେ ଗନ୍ଧେଇବ ପନ୍ଦର ଦିନ ରହିପାରିବନି। ଏ ଭିତରେ ନାଳ ଅଂଶ ଉଠିଯିବ ବୁଝିଲେ ନା ଯାହା ଫଳରେ ଆମେ ଆବିଳା ଲାଗିବ। ଖାଇବା ଦ୍ଵାରା ପେଟ
ଆଜ୍ଞା ଆଜ୍ଞା ଦେହ ପ୍ରତି କ୍ଷତିକାରକ ଆଉ ବେଶି ଦିନ
ଅ ବେଶି ଦିନ ନହଲେ ଦେହ ପ୍ରତି ଖତିକାରକ। କାର
କାକରା ପିଠା କଣ କେମିତି ତିଆରି ହୁଏ ଆପଣ ଜାଣିଛନ୍ତି କି?
କାକେରା ପିଠା ବି ସେଇ ପ୍ରୋସେସ ଭାଇ ଆେ ଶୁଣନ୍ତୁ ପ୍ରଥମେ ପ୍ରଥମେ ସୁଜି ନେବେ। ଆଉ ତାପରେ ଆମର ଶୁଣନ୍ତୁ। ପ୍ରଥମେ ଛେନା ଆଉ ନ ଆ ମିଶ୍ରଣ କରି
ଆଜ୍ଞା
ଛା ମାନେ ବା ଯି ଦେବେ ଚିନି ପକେଇକି ଟିକେ ଭାଜି ସାରିଲା ପରେ ଗୋଟେ ପତକୁ ଗାଦେବେ
ଆଜ୍ଞା
ସିଲଲା ପରେ ସୁଜି ଆଉ ପାଣି ଦେଇକି ସୁଜିକୁ ଭଲ ଭରେ ଘାଣ୍ଟି ଦେବେ ମାନେ କାଦୁଆ କାଦୁଆ କରିଦେବେ ବୁଝିଲେ ତାକୁ ଗୋଟେ ଥ୍ରୁ କର ଦେବେ କାକେରା ଯେମିତି ବନାଯାଏ ସେମି ବନେଇ ଗୀତ ତା ଭିତରେ ପୁର ଦେଇଦେବେ ଏଇ ଯଉ ପୁର ଆମର ବା କରି ଆଗରୁ ରଖିଥିବେ ଦେଲା ପରେ ତାକୁ କାଢି ସବୁ ଆମେ ବନେଇ ସାରିଲା ପରେ ତେଲ ଟିକେ ଗରମ କରିବି
ଆଜଞା
ତେଲ ଘର କରି ଛାଣିଦେବେ ଛାଣିଦେଲା ପରେ ଆପଣ ତିଆରି ହେଇଗଲା ଗରମ ଗରମ କାକରା
ହଉ ଆଜ୍ଞା ଟିକେ ରଖନ୍ତୁ
ାଇ ହେଇଲାଣି ଆପଣଙ୍କର ଯ କେ ହଉ ହଉ ରଖନ୍ତୁ